ହ୍ୟାଲୋ? ହ୍ୟାଲୋ?
ହ୍ୟାଲୋ?
ହ୍ୟାଲୋ?
ହଁ ହଁ ହଁ।
କଣ କରନ୍ତି?
କଣ କରୁଚ?
ଏଇ ବସିଥିଲି ରୋଷେଇ ସାରିକି ଆଉ।
ହଁ ସମସ୍ତଙ୍କର ଏଇ ଟାଇମ ଟା ହିଁ ସେଇଆ ଆଉ ଖାଇବା ପିଇବା ଆଉ।
ଆଉ କଣ ରୋଷେଇ କରିଚନ୍ତି ଆଜି?
ଆଜି ଆମର ମାଛ ହେଇଚି। ମାଛ ତରକାରୀ ପଖାଳ ଖାଇ ହେ ଖାଇଲେଣି ମାଛ ଭଜା। ଆଉ ମାଛ ତରକାରୀ ତମର?
ଆମର ଭାତ ଆଉ କୋଳୁଥ ଡାଲି ଆଉ ଆଳୁ ପୋଟଳ ଭଜା।
ଆଜି କାଇଁକି ଆଜି ବୁଧବାର ଟା କାଇଁ ଏମତି ସାଧା ସାଧା।
ଆଜି ଖାଉନାହାନ୍ତି ଜଣେ ଘରୁ ତ ସେଇଥିପାଇଁ।
ଓହୋ ହଉ ଭଲ। ଆଉ କଣ?
ଖରା କେମିତି ହଉଛି ସେପଟେ?
ଖରା ଟିକେ କମ ଅଛି ମଝିରେ ତ ବହୁତ ଜୋର ହଉଥିଲା ଖରା ଯେ ରହି ହେଲାନି। ତାପରେ ଆମର ପୁରା ଟପ ଫ୍ଲୋର କୁ ଗରମ ମାନେ ଏତେ ଗରମ ମାନେ କୁହନା ଆସିଚି ଚାରି ଚାରି ହଜାର ପାଆଁଶ ବିଲ ଇଲେକ୍ଟ୍ରୀ ବିଲ୍।
ସେ ଏସି ପେଶି ସବୁ ଚାଲୁଥିବ ଆଉ ହୁ
ହଁ ମାନେ ପୁରା ଟପ୍ ଫ୍ଲୋର ଟା।
ଆ ରାତି ଯାଉଥିବ ପୁରା ଆଉ ଟପ୍ ଟା ଆଉ।
ହୁଁ।
ଗ୍ରାଉଣ୍ଡ ବାଲାଙ୍କୁ ଥଣ୍ଡା ଲାଗୁଥିବ କି ମଝି ବାଲାଙ୍କୁ ଥଣ୍ଡା ଲାଗୁଥିବ।
ହଁ ତାଙ୍କର ଟିକେ ଯାହା ହେଲେ ବି ତାପରେ ଗରମ ବି ଏବ ବର୍ଷ ଟିକେ ଅଧିକା ହେଇନି କି?
ଦରକାରଠୁ ଅଧିକ।
ହଁ ବହୁତ ହେଇଛି ଆଉ ଯାଇ ହେଲାନି ଆସି ହେଲାନି। ଖାଲି ଥଣ୍ଡା ପିଇ ଆଇସ୍କ୍ରିମ ଖା।
ଫେରେ ଖାଇ ଖାଇ ପୁଣି ଦେହ ଖରାପ ହେଇଯାଉଚି।
ଅ ଏ ଟିକେ ବର୍ଷା ହେଲେ ବାହାରିବ ନା।
ହଁ ଟିକେ ବର୍ଷା ହେଲେ ତ ସାଙ୍ଗେ ସାଙ୍ଗେ ବର୍ଷା ହେଲେ ତ ପ୍ରାୟ ଲୋକଙ୍କୁ ଥଣ୍ଡା ହେଇଚି ଆମ ପଟେ।
ହଁ ଥଣ୍ଡା ଜର ବି ସେ ଆମର ହଁ ଆମର ଜଣେ ଆସୁଛି ଗୋଟେ ଗୋଟେ ଝିଅ ସ୍ତ୍ରୀ ଲୋକଟେ ଆସୁଛି କାମ କରିଆ ପାଇଁ। ତାଙ୍କର ସେ ସା ସାମ୍ନାରେ ବସ୍ତିରେ ସେମାନେ ରହୁଛନ୍ତି। ତାଙ୍କର ଟିଣ ମାନେ ଏଇ ବସ୍ତି ଘର ଗୁଡା ଜାଣିନ କି। ସବୁ ଟିଣ ର ପଡିଥାଏ ସେ ଉପର ଗୁଡା।
ହଁ।
ସିଏ ସବୁଦିନ ଆସି କହିବ ଦିଦି ଜମା ରହିହଉନି ଆଉ ତାଙ୍କ ଗେଟ୍ ଟା ବି ଟିଣ ଗେଟ୍। ଟିଣ ତ ନୁହଁ ଏଟା କଣ ଲୁହା ଗେଟ୍ ଦିଦି ନା ଉପରୁ ଯେତିକି ଗରମ ଫ୍ୟାନ ଲଗେଇ ହଉନି। ସେ ଗେଟ ବି କବାଟ ବି ଏତେ ଗରମ କି ରହି ହଉନି ତାର ପୁରା ଦେହ ସାରା ଘିମିରି ଯେ ଭର୍ତ୍ତି। ତାକୁ ଆଣି ପାଉଡର ଫାଉଡର ଆଣିକି ଦେଲି ନାଇସିଲ ପାଉଡର ଆଣିକି କିହିଲୀ ମୋ ମା ଲଗା ଏଇଟା ଲଗେଇକି ଟିକେ ପକ୍କା ଥଣ୍ଡା ଲାଗିବ ଭଲ ଲାଗିବ ତତେ।
ସେ ଘିମିରି ଫୁଣି ପୋଡା ଜଳା ହେଲେ ପୁଣି ସମ୍ଭାଳି ହବନି।
ହୁଁ ସେ ପୁରା ଅସ୍ତବ୍ୟସ୍ତ ହେଇଯାଏ। କାରଣ ଏତେ ଗରମ ଏ ବର୍ଷ ହେଇଛି ମାନେ କହିବ ଆସିକି ତା ଦେହ ବି ଦିଥର ଖରାପ ହେଇଗଲା। କାରଣ ଗରମ ରେ ପିଇ ଦଉଛି ପାଣି ଥଣ୍ଡା ପାଣି ଇଏ ସିଏ ମୁଁ ବି ବେଳେ ବେଳେ ଦେଇଦିଏ ତାକୁ ସେ ଓ ଆର ଏସ୍। ଓ ଆର୍ ଏସ ଆମର ଆସିକି ରହେ ତାକୁ ଦେଇଦିଏ। ପିଇଦେଲା ତାର ଦିହ ଏ ଖରାପ ହେଇଗଲା ଯେ କହିଲା ଦିଦି ଆଉ କଣ କରିବି। ମୁଁ କହିଲି ହଉ ତୁ ରେଷ୍ଟ ନେଇକି ଆ। ଏବେ ଟିକେ ରଜକୁ ଯାଇଥିଲା ଦି ତିନି ଦିନ ଗାଁ କୁ। ତାପରେ ଟିକେ ତା ଦେହ ଭଲ ଅଛି। ଗଲା ଏମ ଟିକେ ରହି ହଉଛି ମଝିରେ ତ ରହି ହେଲାନି। ନା ଶୋଇ ହେଲା ଦିନରେ ନା ରାତିରେ ନା କେତେବେଳେ ରାତିରେ ବି ଗରମ ହୁଏ। କହନ୍ତି ନା ରାତିରେ ଟିକେ ଥଣ୍ଡା ଲାଗେ ବୋଲି। କିନ୍ତୁ ରାତିରେ ବି ଗରମ। ମାନେ ଏ ବର୍ଷ ଗରମ ସବୁଠୁ ବୋଧେ ହାଇରେ ରହିବ।
ଆଉ ଏବେ କଣ ହେଇଛି ନା ସବୁଦିନ ଉପର ଓଳି ଯେମିତି ଚାରିଟା ହେଇଯାଉଛି ସାଢେ ତିନିଟା ଚାରିଟା ବର୍ଷା ଆସୁଛି ଭାରି। ବର୍ଷା ଆସୁଛି ଭାରି ବର୍ଷା ଆସିଲା ପରେ ଏ ଯୋଉ ପବନ ଫବନ ଆସୁଛି। ତାପରେ ଲାଇନ କଟି ଯାଉଛି। ଯାଉଛି ଯାଉଛି ଯାଉଛି ଏକଦମ ପୁରା ଦଶଟା ଏଗାରଟା ରାତିରେ ପୁଣି ଆସୁଛି। ବର୍ଷ ବର୍ଷା ହେଲେ ହଉଛି ନହେଲେ ନାହିଁ କିନ୍ତୁ ପବନ ଯୋଉ ଆସୁଛି ଚି ପବନ ଥ୍ରୋରେ ଲାଇନଟି କଟି ଯାଇଛି ଆଉ।
ହୁଁ ଗାଁ ରେ ସେଇୟା ଆମ ଗାଁରେ ବି ସେଇୟା। ସେ ଗାଁରେ ଟିକିଏ ଯଦି ହଲିଗଲା ଗଛ
ଗଛ ଟିକେ ହଲିଲେ ନହେଲେ ଆକାଶକୁ ଟିକେ ବାଦଲ ଆସିଲେ।
ହଁ କାଟିଦେବେ। ଏତେ ବସଥାଅ ମାନେ ଏତେ ଗାଁକୁ ଗଲେ ତ ମୁଣ୍ଡ ଖରାପ ହେଇଯାଏ। ଆମ ଭାଇ ମାନେ ମୋ ଦେଢଶୁର ସିଏ ସେ ନମ୍ବର ସବୁ ରଖିଛନ୍ତି ଫୋନ କରି ପୁରା ବେସ୍ତ ସ୍ତ କରେଇଦେବେ କାହିଁକି କାଟିଚ? ବର୍ଷା ନାଇଁ ପବନ ନାଇଁ କାଟିଛନ୍ତି ମାନେ ସେମାନେ ଆଉ ଦେବେନି କି ନାଇଁ ପଳେଇଲାଣି କି ହଉନି ନା କାଟିଚନି ମାନେ ଅଧଘଣ୍ଟା ଘଣ୍ଟା ଟା ନିହାତି।
ସେ ବର୍ଷା ହେଲା କି ପବନ ବେଶୀ ହେଲା କି କଣ ହେଲା ତ ଲାଇନ ଟା କାଟିବି। ଆକାଶକୁ ବାଦଲ ଆସୁ ଆସୁ ପବନ ଗଛ ଟିକେ ହଲଉ ହଲଉ ଗଲା।
ଓ ହଁ ହଁ ଏଇ ସତ କଥା।
ଆଜି ତ ଖରା ଟା ବହୁତ ଜୋରସେ ହଉଛି। କାଲି ଟିକେ କା ମାନେ ଦିନସାରା ରଜ ପାଗ କରିଥିଲା। ସେଥିପାଇଁ ଆଜି ଯୋଉ ଖରାଟା ହଉଛି ଦିନସାରା ପୁରା ପା ପାଣି ଖରାଟା ଭଳିଆ ହଉଛି ପୁରା କାଟୁଛି ପୁରା ଚୋଖା ଖରା ହଉଛି।
ଓହୋ। ନାଇଁ ପଅରଦିନ ବର୍ଷା ପାଇଁ ବୋଧେ ମତେ ଲାଗୁଚି କାଲି ଟିକେ ସେଥିପାଇଁ କଅଁଳିଆ ପାଗ କରିଥିଲା।
ହଁ କାଲି ଦିନ ସାରା ପୁରା କାଳିଆ ପାଗ କରିଥିଲା ରଜପାଗ ଭଳି।
ହୁଁ ଆଉ ଏ ବିି ତ ଖରା କଥା ଆଉ କାଇହିଁ ପଡୁଚି ଏଥର ଶୀତ ବି ସେମିତି। ଶୀତ ପଡିଥିଲା ସେମିତି ନା ନାଇଁ। କେତେ ଦିନ ରହିଲା। ପୁର ଫେବୃୁଆରୀ ଏଣ୍ଡ ମାନେ ଅ ଫେବୃଆରୀ ଯାଏଁ ରହିଲା ପାଖାପାଖି।
ହଁ ଫେବୃଆରୀ ଯାଇଁ ରହିଲା ହଁ। ଏଇ ଶୀତ ତ ବେଶୀ ହେଲେ ଖରା ବେଶୀ ଆଉ। ଯେଡେ ଜୋର ସେ ଶୀତ ଲାଗିବ ସେଡେ ଜୋରସ ଖରା ହବ।
କିନ୍ତୁ ଏଥର କଣ କହୁଚନ୍ତି ତ ବେଶୀ ହବନି ବର୍ଷା।
ନାଇଁ ଏ ବର୍ସ ମରୁଢୀ କହୁଚନ୍ତି ହବ ବୋଲି।
ହଁ ମରୁଡି ହବ କହୁଚନ୍ତି। ଏ ଦେଖଉଥିଲା ଏ ସେ ମେସେଜ ଆସିଥିଲା। ଏ ସବୁ ପ୍ରେଡିକଟ କରିଦଉନାହାନ୍ତି କି ଆଗୁଆ କଣ ହବ କଣ ସେଇ ମାନେ ହିଁ
ପ କେମତି ସବୁ ମେସେଜ ଆରି ପାଣିପାଗ ବିଶେଷ ସୂଚନା
ହୁଁ ଯାହା ହବ ଆଉ କଣ କରିବା। ଲୋକ ତ ଏମିତି ତ ମୋଦି ଆସିକି ଯାହା କରିକି ଖାଉଚି। ତମେ ସୁଭଦ୍ରା ପାଇଚ ନା ନାଇଁ?
ହୁଁ ପାଇଚି ଆଉ ଆପଣ ପାଇନାହାନ୍ତି?
ହବ ନାଇଁ ମୁଁ ପାଇନି।
ନା ପାଇନାହାନ୍ତି ଆପଣ?
ନା ଯା ହଉ। ତାହେଲେ ତମର ପାଇଁ କିଏ ଭଲ ମୋଦି ନା ନବୀନ?
ମୁଁ ଏମତି କହିପାରେନି।
ହଉ।
ଆଉ ଘରେ ସମସ୍ତେ କଣ କରୁଚନ୍ତି?
ଏଇ ପୁଅର ପରୀକ୍ଷା ପଢୁଛି।
ହ ଆଉ ଭାଇନା
ଏ ଭାଇନା ଯାଇଚନ୍ତି କାମରେ ସକାଳୁ ଉଠିକି ପଳେଇଛନ୍ତି।
ହଁ।
ଏମିତି ଆଉ।
ଆଜି କଣ ରୋଷେଇ କରିଚନ୍ତି?
ମାଛ ବା କହୁଥିଲି ମାଛ ତରକାରୀ।
ମାଛ ତରକାରୀକୁୁ ମାଛ ଭଜା।
ମାଛ ଭଜା ପଖାଳରେ ପୁଅ କହିଲା ମା ମୁଁ ପଖାଳ ଖାଇବି ଆଉ ସେ ତାର ଖାଇବୁ ଆଉ ତରକାରୀ ଭାଇନା ଆଉ।
ଆପଣ ଖାଇସାରିଲେଣି ନା ଖାଇନାହାନ୍ତି?
ନା ନା ମୁଁ ଟିକେ ଲେଟ ରେ ଖାଏ।
ହଁ ହଁ।
ସେ ପାଣି ଫାଣି ଏ ମେଥି ପାଣି ଇଏ ପାଣି ଏଗଟା ଟିକେ ପିଆ ପି କରେ ସକାଳୁ ଜୁସ୍ ଜର ବିଟ୍ ହଳଦୀ ତାକୁ ଗ୍ରାଇଣ୍ଡ କରିକି ଜୁସ୍ କରିକି ପିଏ।
ହଁ।
ସେଇଟା ସବୁ ପିଆ ହେଇଚି ଖାଇନି। ଖାଇବି ଆଉ। ଏଇ ବାହାରୁଥିଲି ଟିକେ ଯିବି କାମରେ। ଆଉ ଦୋକାନ ଆଡେ ଟିକେ ଯିବି ସେ ଝିଅ ଆସି ଖୋଲିଚି। ମୁଁ ଯାଇକି ଦେଖେ କଣ କରୁଚି କଣ ନାଇଁ।
ଆପଣ ବସୁଚନ୍ତି?
ହଁ ସିଏ ଆସିକି ବସେ ମୁଁ ଏଇ ଏଗାରଟା ସାଢେ ଏଗାରଟା ଏମିତି
ଯେତେବେଳେ ଟିକେ ଫ୍ରି ହୁଅନ୍ତି ଯାଆନ୍ତି ଆଉ।
ଆଉ ରାତିରେ ସେମତି ସେ ସେ ସାଢେ ଗୋଟେ ଯାଏ ବସିବ। ତାପରେ ପୁଣି ପାଞ୍ଚଟା ବେଳେ ଆସିବ ମୁଁ ରାତିରେ ଯାଏ ପୁଣି ଆସେ ନଅଟା ହେଇଯାଏ।
ହୁଁ ହୁଁ।
ଏ ଯାଇକି ଯାହା କାମ ଧନ୍ଦା ଘର ଏଇଆ ଆଉ
ହୁଁ ଆସିକି ପୁଣି ରୋଷେଇ ବାସ କର।
ହଁ ହଁ ଆସିକି ରୋଷେଇ ନିହାତି ନା। ରୋଷେଇ କର ତାପରେ ଖାଅ ଖାଇକି ଶୋଇଲାଣି ବାରଟା। ସାଢେ ଏଗାରଟା ବାରଟାରୁ କମ ନାଇଁ।
ପୁଣି ସକାଳୁ କେତେବେଳେ ଉଠନ୍ତି?
ସଖାଳେ ଟିକେ ଲେଟ ହୁଏ କାରଣ ଶୋଇବା ଲେଟ୍ ହୁଏ।
ହଁ ଶୋଇବା ଲେଟ୍ ମାନେ ତ ଉଠିବା ଓବିଓସ୍ଲି ଲେଟ୍ ହବ।
ଭାଇନା ଚାରଟା ରାତିରୁ ଉଠନ୍ତି ସେ ପାଞ୍ଚଟା ଚାରଟା ସାଢେ ଚାରଟା ପାଞ୍ଚଟା ଭିତରେ ଯାହାବି ହେଲେ। କୋଉ ଦିନ ଚାରଟା କୋଉଦିନ ସାଢେ ଚାରଟା ପାଞ୍ଚଟା ସିଏ ଆଉ ବେଶୀ ସୁଅନ୍ତିନି କିନ୍ତୁ ମୋର ସେଇଟା ହେଇପାରୁନି। ଜମା ବି ହଉନି ରାତି ଗୋଟେ ଯାଏ ଚେଇଁଯିବି ବରଂ। କିନ୍ତୁ ସକାଳୁ ଚାରଟା ରାତିରୁ ବିଲକୁଲ ଜମା ନିଦ ଭାଙ୍ଗିବନି।
ଉଠୁଉଠୁ ଛଅଟା ସାତଟା ହେଇଯାଉଥିବ ଆଉ
ହଁ ସାତଟା ତ ନିହାତି।
ହୁଁ।
ଆଉ ଭାଇନା କହନ୍ତି ସକାଳୁ ଉଠିବୁ? ଉଠିଲେ ତୁ ଜାଣିଛୁ କେତେ ଭଲ ସକାଳୁ ଉଠିବା ଭଲ ଜିନିଷ ଚିନ୍ତା କରିବା। ଆଉ ଯାଇକି ୟୁନିଭର୍ସ ପାଖରେ ବସିବା। ମେଡିଟେଟ କରିବା କହନ୍ତି ଶୁଣେ। ପୁଣି ସେଟା ରାତିରେ ଭାବି ହଁ ହଁ ଉଠିଯିବି କରିଦେବି। ଆଉ ହୁଏନି। ସିଏ ତାଙ୍କର ଉଠିକି ଗଛରେ ପାଣି ଦେ ଏଟା କର ସିଏ ତାଙ୍କ କାମ ଚଲାନ୍ତି।
ହଁ।
ଏମିତି ଆଉ ଆଉ ତମର ସବୁ କଣ ଗଛ ଫଛ କଣ ଲଗେଇଛ?
ଗଛ ସବୁ ପନିପରିବା ଉପରେ ଲଗାହେଇଛି ବିନ୍ସ ଆଉ ଗୁଆଁର। ଆଉ ସେ ଯୋଉ ବରଗୁଡ଼ି। ଆଉ ବାଇଗଣ ଲଙ୍କା।
ହ ଯାହା ହଉ ଆ ସବୁ ଫସଲ ଆଉଥିବ। ଆଉଥିବ ଫ୍ରେଶ ଫ୍ରେଶ ଆଉ
ହଁ ସେ ସବୁ ମାନେ ଦେଇନି ଫସଲ ଦେଇନି କିନ୍ତୁ ହେଇଯାଇଛି ଆଉ
ଅହ ହୋ ଆମର ଗାଁରେ ବି ସେମିତି ଲଗାନ୍ତି। ହଁ ଆମ ଗାଁରେ ବି ଭାଇ ହେରିକା ସେ ଶାଗ ଫାଗ ମାନେ ନର୍ମାଲ ଜିନିଷ ଗୁଡା ଲଗାନ୍ତି। ଏ ପୋଟଳ ଫୋଟଳ ହେଲା ତ ଲଗେଇ ପାରନ୍ତିନି ଏ ଶାଗ ହେଲା ଧନିଆ ପତ୍ର ହେଲା ଆଉ
ଆମର ଏଇ ବର୍ଷ ପୋଟଳଟା ଫାଷ୍ଟ କି କରିଛୁ।
ହୁଁ ହୁଁ ହୁଁ ହୁଁ।
ସେଇଟା କୁଆଡେ ହବ ଗଛ ସେଟା ପୁଣି ମରିଯିବ। ସେ ତା ମୂଳଟା ଭିତରେ ଥିବ ପୁଣି ବର୍ଷା ପଡିିବ ପୁଣି ନିଜେ ନିଜେ କଅଁଳିକି ଫୁଣି ଯେମିତି କାଙ୍କଡ଼ ଫଳୁଛି ହେଲେ ଫଳିବ।
ଆଛା ହଉ ହଉ ତାହାଲେ ରଖୁଛି ଆଁ।
ଆଜ୍ଞା ଆଜ୍ଞା।